ହ୍ୟାଲୋ।
ହ୍ୟାଲୋ।
ହୁଁ।
କହିଲି ଏବେ କଣ କରୁଛନ୍ତି।
ଏଠି ବସିଥିଲି ତୁମେ କଣ କରଛ
ମୁଁ ବି ବସିଛି ଏବେ
ହୁଁ ହୁଁ କଣ ଖାଇଥିଲ ଆ
ଖାଇଥିଲୁ କରାେଇଥିଲା ଆଳୁ ପୋଟଳ ଭଜା କରାହେଇଥିଲା ଆଉ ଶାଗ କରାହେଇଥିଲା।
ଉ ହୁଁ ଆଉ ତମ ଆଡେ ବର୍ଷା ଆଜି ହେଇଛି?
ହଁ ହେଇଥିଲା ଆଜି ରାତି ଏଗାର ଯୋଉ ଦିଟା ରୁ ଆରମ୍ଭ ହେଇଥିଲା ସକାଳ ଯାକ ପୁରା।
ଓହୋ
ସିଆଡ଼େ।
ହଁ ଆମ ଏପଟେ ବି ହେଇଛି
ହ ହ
ତମର କୋଉ ଡିଷ୍ଟ୍ରିକ୍?
ଭଢେତନାଳ
ଓହୋ ତମର ଢେଙ୍କାନାଳ ଫେମସ କଣ?
ହମ ଢେଙ୍କାନାଳ ତମର?
ଆମର ପୁରୀ।
ଉଁ ହୁଁ।
ହୁଁ। ଆଉ ତମ ଢେଙ୍କାନାଳ ର ଫେମସ କଣ ବରା?
ହଁ।
ଆଉ ତାହେଲେ ବଢ଼ିଆ ସବୁଦିନ ଖାଉଥିବ ଆଉ।
ସବୁଦିନ ତେଲ ଛଣା ଜିନିଷ ଖାଇଦେଲେ ଦେହ ଖରାପ ହେଇଯିବ ଏକାଥରେ।
ହଁ ସେଇଟା ବି ତ ସତ କଥା। ବେଳେ ବେଳେ ଖାଉଥିବେ ଏଇ ଯୋଉ ବର୍ଷା ପାଗ ଦେଖିକିରି ଆଉ।
ହଁ।
ଆଉ ତୁମର ସେଠି ଭଲ ଭଲ ଜାଗା କଣ ସବୁ ଅଛି?
ହଁ ଆମର ଏଠି ଭଲ ଭଲ ମନ୍ଦିର ଅଛି ମାନେ ବୁଲି ଯିବା ପାଇଁ ଅଛି ରାମେଶ୍ଵର ଅଛି। ସବୁଆଡେ ଆହୁରି
ହୁଁ। ତମର ସେଠି ଯୋଉ କଣ ସେ ମନ୍ଦିର ନା? ବାଲି କପିଳେଶ୍ଵର ସେଟା ନା?
ହଁ ହଁ କହିଲି ପଢୁଚ ନା କଣ କାମ ଜବ କି କଣ?
ହୁଁ ପଢା ପଢି ଚାଲିଚି ଆଉ।
କଣ ପଢୁଚ?
ଏମତି କମ୍ପିଟେଟିବ ପାଇଁ ପ୍ରିପାୟର ହଉଚି।
ହୁଁ ହୁଁ।
ଆଉ ତମେ?
ମୋର ପ୍ଲସ ଟୁ ଏବେ ସରି ପ୍ଲସ୍ ଥ୍ରୀ ପାଇଁ ଆଡମିସନ କରିଚି।
ତାହେଲେ ତମେ ପୁରା ଛୁଆଟେ ଆଉ।
ଛୁଆ ଟା କୁଆଡେ ପ୍ଲସ ଥ୍ରୀ ହେଲିଣି ଆଉ।
ପ୍ଲସ୍ ଥ୍ରୀ ହେଲାରୁ ଆମ ତୁଳନାରେ ତମେ ଛୁଆ ନୁହଁ?
ହଁ ତ ତମର ପ୍ଲସ ଥ୍ରୀ ସରିଲାଣି ସବୁ?
ହୁଁ।
ହୁଁ ହୁଁ।
ହୁଁ ତମର ପ୍ଲସ୍ ଥ୍ରୀ ପ୍ଲସ ଟୁ କଣ ଥିଲା ଅନ ଯୋଉ ଷ୍ଟିମ କଣ ଥିଲା?
ଆର୍ଟସ୍ ନେଇଥିଲି।
ଆର୍ଟସ ଏଥରକ ଅନର୍ସ କଣ ନବ?
ଅନର୍ସ ଏବେ ପଲିଟିକାଲ ନେଇଚି।
ବଢିଆ ରାଜନୀତି ଆମର କରିବ ହେଲା।
ହଁ ସେଇଆ ଭାବୁଚି।
ହ ଆଗ ୱାର୍ଡ ମେମ୍ବର ଷ୍ଟାର୍ଟ କରି ସରପଞ୍ଚ ତାପରେ ବିଧାନସଭା ଲୋକସ ସଭା ଆଡକୁ ଯିବୁ।
ହୁଁ ଆମ ଗାଁ ଇଲେକ୍ସନ ଟା ଆଗକୁ ଠିଆ ହେବାକୁ ପଡିବ।
ହୁଁ ଆଡେ ଅଠର ହେଇଗଲାଣି ତାପରେ ଆମର ପଲଟିକାଲ ସାଇନ୍ସ ଗୁଡା ବି ନଲେଜ ହେଇଯାଇଥିବ ନା।
ହଁ ସେତେବେଳେ ସେଇଟା ରାଜ୍ୟ ସମ୍ଭାଳିବି ଆଉ।
ହଁ ରାଜ୍ୟ ତ ଏକଥାରେ ପ୍ରଧାନମନ୍ତ୍ରୀ ହେଇଯିବ ଯେ। ଦେଶ ସମ୍ଭାଳିବ।
ହୁଁ ସମ୍ଭାଳି ଦେବି ଆଉ ସେଥିରେ କଣ ଅଛି।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ତମେ ଗୋଟେ ପୁଅ ନା କଣ?
ଆମେ ତିନି ଜଣ ଆମ ଭାଇ ଆମେ।
ତିନି ଭାଇ?
ହଁ।
ତମେ କେତେ ନମ୍ବରରେ?
ମୁଁ ମଝିଆ।
ଆଉ ଗୋଟେ ସାନ କୋଉଇଅର୍ ରେ ପଡୁଛି?
ସିଏ ସପ୍ତମ ବଢୁଛି।
ବଡ ଭାଇ କଣ କରୁହନ୍ତା?
ସିଏ ଯୋଉ ସିଏ ଏବେ ସେଫଟି ଅଫିସର ଅଛି।
କଉଠି?
ଏ ଆମ ଏଇଠି ରୋମ୍ଟା କମ୍ପାନୀ।
ହୁଁ।
ସେଇଠି।
ହଁ।
ସେଇଠି ଅଛନ୍ତି।
ହଁ।
ହୁଁ ହୁଁ। ତମର ସେଠି ଯୋଉ ଇଏ ନାହିଁ କେ କଣ ସେଟା
କଣ?
ଏ ଯୋଉ ମୁଁ ଯାଇଛି ଢେଙ୍ଗନଳରୁ ଅଲଲେଖମହିମା ସେଟା କୌଣସି ଜାଗା ନାଁଟା କଣ?
ଲେଲଖମହିମା।
ଯୋଉ ନଥାଏ କି ମନ୍ଦିର ଗୁଡା ମୋର ଏତେ ମନେ ପଡୁନି ସେ ଜାଗା ନାଁ ଟା।
ଓ ହୋ
ଯୋଉ କୋଉଠି ଦିନରେ ପଡେନି କି ସେଠି ଗୋଟେ ଫେମସ ଏ ହେକ ସେଠି ମେଳା ଟାଇପ୍ ଗୋଟେ ବଡା ମେଳା ଟାଇପ୍ ର ପଡେ।
ମୋରି ମନପଡୁନି।
ହୁଁ ମନେ ପଡୁନି ମୋର ସେ ଜାଗା ଟା ଯୋଉ ବୁଲିବା ପାଇଁ ଯାଇଥିଲେ ଆମେ।
ଆଉ
ଆଉ ପୁରୀରେ ମାନେ କେମିତି କଣ ପାଳନ କରାଯାଏ ରଥଯାତ୍ରା?
ରଥ ଯାତ୍ରା ବିଶ୍ଵ ପ୍ରସିଦ୍ଧ ଆଉ କଣ ଆଉ? ତମକୁ ଯାହା ଜଣା ମତେ ବି ସେୟ ଜଣା।
ହଁ ତମେ ସେଇଠି ପୁରୀର ଯେ ତମର ଟିକେ ଅଧିକା ଜ୍ଞାନ ଥିବ ଆମେ ପୁରୀ
ହୁଁ ଏବେ ତ କାଲି ତ ସ୍ନାନ ପୂର୍ଣ୍ଣିମା ଗଲା। ଠାକୁର ଏବେ ଅଣସରୀରେ ଥିବେ ଠାକୁର ଏଇ ହେବେ ଜର ହବ।
ଆଜ୍ଞା।
ହଉ। ଜର ହେଲା ପରେ ଠାକୁର ପୁଣି ସୁସ୍ଥ ହେବେ। ଠାକୁରଙ୍କର ନୀତି ହେଲା ପରେ ରଥଯାତ୍ରା ଆସିବ ଆଉ ଆଉ ରଥଯାତ୍ରା କେବେ ଦେଖିକି ବୁଲିବା ପାଇଁ ଆସିଛ ନା ଆସିନ ଜମା?
ମୁଁ ପୁରୀ କେବେ ଯାଇନି ଆମ ଏଇ କାମାକ୍ଷରେ ରଥଯାତ୍ରା କରନ୍ତି ଆମେ ଏଇଠି ଦେଖିବାକୁ ଯାଉ।
ଓହୋ ପୁରୀ କେବେ ଆସିନ? ଜମା ଆସିନ ମାନେ ଲାଇଫରେ କେବେ ବି ଆସିନ?
ନାଇଁ ନାଇଁ ମୁଁ କୁହେ ମତେ ନିଅ ବଲେ ମୁଁ ଯେତେବେଳେ ଛୁଆ ଥିଲି ସେତେବେଳେ ନିଅନ୍ତିନି।
ଓ ହଁ ଏବେ ତ ତମେ ଆଡଲ୍ଟ ବନିଗଲାଣି ତ ଉମଏବେ ନିଜେ ନିଜେ ଆସିପାରିବ ଆଉ।
ହଁ ଏବେ ବି ଯାଇପାରିବି।
ହଁ ସାଙ୍ଗମାନେ ଗ୍ରୁପ କରିକି ଆସିବ ଆଉ ବୁଲି ଯିବ ଆଉ। ତମର ସେପଟେ ଟ୍ରେନ ସୁବିଧା ଅଛି ନା?
ହଁ।
ଟ୍ରେନରେ ବସିକି ଆରାମସେ ଆସିପାରିବ ନା?
ତମର ସେପଟେ କଣ କଣ ଚାଷ ହୁଏ ସବୁ?
ଆମ ଏପଟେ ଧାନ ବିରି କୋଳଥ। ଆଉ କଣ?
ଏବେ ତ ଧାନ ଚାଷ କରାହଉଥିବ।
ଧାନ ଏଇ ପର୍ଯ୍ୟନ୍ତ ବର୍ଷା ତ ଆଜି ହିଁ ଷ୍ଟାର୍ଟ ହେଲା ନା ତ ବର ସବୁ ଦେଖିକି ତଳି ପକେଇବା ଷ୍ଟାର୍ଟ କରିବେ ବିହନ।
ପଢିନି ଆପଣ ତ
ନା ତମ ସେପଟେ ପଡିଗଲାଣି।
ହଁ ଆମର ଆରମ୍ଭ ହେଇସାରିଲାଣି ସବୁ।
ମାନେ ବିହନ ପଡିକିରି ଇଏ ହେଇଗଲାଣି ତଳି ହେଇଗଲାଣି।
ହଁ।
ତାହେଲେ ତମର ପୁରା ଫାଷ୍ଟ ଅଛ କେମିତି ତ ବର୍ଷା ହେଇନଥିବ କେମିତି ତମର ଇଏ ହେଇଗଲା?
ନା ଆଡ଼େ ଆମର ହଉଛି ନା?
ଏଇ ଯୋଉ ମଟର ସିଷ୍ଟମ ବୋଧେ ଥିବ।
ନାଇଁ ଆମର ଏଠି ବର୍ଷା ହଉଛି ମଝିରେ ମଝିରେ।
ଓହୋ ତାହେଲେ ବର୍ଷା ହଉଛି ଏପଟ ଟୋଟାଲି ବର୍ଷା ହେଇନି କାଲି ହିଁ ମାନେ କାଲି। ଆଉ ଆଜି ଫାଷ୍ଟ ମାନେ ହେଲା ବର୍ଷା ପ୍ରଥମ ବର୍ଷା।
କାଲି ଜୋରରେ ବର୍ଷା ହେଇଛି ନା ଅଳ୍ପରେ?
କାଲି ତିନିଟାରେ ମାନେ ବର୍ଷା ହେଲା ଟିକେ ଅଳ୍ପ ଅଳ୍ପ କିନ୍ତୁ ଆଜି ସକାଳୁ ପୁରା କନଷ୍ଟାଣ୍ଟ ପୁରା ପାଞ୍ଚଟାରୁ ପୁରା ହେଲା ନଅଟା ଦଶଟା ଯା କଣ୍ଟିନୁସଲି ବର୍ଷା ହେଲା।
ପାଞ୍ଚଟାରୁ ନଅଟାଯାଏ।
ହୁଁ ପୁରା କ୍ନଷ୍ଟାଣ୍ଟ ପୁରା ହେଲା ଆଉ
ଆମର ଦିଟାରୁ ସକାଳ ପୁରା ସକାଳ ଯାକେ।
ଓହୋ।
ରାତି ଦିଇଟାରେ ସକାଳ ଲାଗା ହେଇଛି ପୁରା ବର ବର୍ଷା।
ହଁ ଆ ତମ ପାଇଁ ଭଲ ମାନେ ଚାଷ ପାଇଁ ପାଣି ଯୋଗେଇଦେଲା ଆଉ
ମୋ ଅପାଙ୍କ ଗାଁ ଆଡେ ତ ତାଙ୍କର ରାତି ଏଗାରଟାରେ କହୁଥିଲେ ରାତି ଏଗାରଟାରୁ ପୁରା ସକାଳ କେତେଟା ବର୍ଷା ହେଇଥିଲା ମାନେ ତାଙ୍କର ବଢି ହେଇଯାଇଛି ଏକାଥରେ। ସବୁ ବିଲବାରି ସବୁ।
ଓହୋ ତାହଲେ ସେପଟେ ବର୍ଷା ତମ ଟିକେ ପାହାଡିଆ ଜାଗା ନା ସେପଟେ।
ହଁ ତାଙ୍କର ସେପଟେ ନଦୀ କୂଳିଆ ଜାଗା ଟା ତାଙ୍କର ହେଆଡେ ବେଶୀଇ ହେଇଚି।
ହୋ।
ଆମର ଏଠି କମେକ୍ଷାନଗର କେବେ ଆସିନ କି?
ନାଇଁ କାମାକ୍ଷାନଗର କେବେ ଯାଏ ନାହିଁ।
ଆଛା।
ହୁଁ ମୁଁ ସେ ଜାଗା ଟା ନା ଟା ମୋର ମନେ ପଡନି ଯୋଉ ଓ ଢେଙ୍କାନାଳ ସେ ଯୋଉ ଯାଇଥିଲି କୋଉଠି କହିଲ ଯୋଉ କହିଲି ଯେ କି ଯୋଉ ଉ ଶିବ ମନ୍ଦିର ଯୋଉ ବାଲିଗୋପିଳେଶ୍ଵର ଟି।
ହଁ।
ସେଠିକି ଯାଇଚି ଆଉ ସେ ଯୋଉ ସେ ଅଲ୍ଲେଖ ମହିମାଙ୍କର ଯୋଉ ହୁଏ ସେଠିକି ଯାଇଚି।
ହଁ।
ଆଉ ପଢ଼ା ପଢି ଏପନ ଷ୍ଟାର୍ଟ ହେଇନି
ନା।
କଲେଜ ଆଡମିସନ ହଁ ସେଇଟା ହିଁ ତ ତମର ଫାଷ୍ଟ ପେଜରେ ଆଡମିସନ କରିଦେଇଥିବ ଆଉ।
ହଁ।
ହୁଁ।
ବହୁତ ହଇରାଣ ହେବାକୁ ପଡିଲା ମୁଁ ସକାଳୁ ଗଲି ଆଡମିସନ କରିବା ପାଇଁ ଚାରିଟାରେ ଆସିଲି ଘରକୁ।
ଓହୋ।
ଖାଲି କଲେଜ ରୁ କାମାକ୍ଷା କାମାକ୍ଷା ରୁ କଲେଜ କଲେଜ ରୁ କାମାକ୍ଷା ତ ଏଇ ଯୋଉ ଗୋଟେ ଖାଲି ଜେରକ୍ସ ଆଉ ୟାଡୁ ସିଆଡୁ ସାଠିଫିକେଟ ପାଇଁ ବହୁତ ହଇରାଣ।
ଓହୋ। ଆଉ
କଣ?
କ୍ଲା ଏବେ କ୍ଲାସ ଷ୍ଟାର୍ଟ ହଉ ଆଉ ମାସେ ଖଣ୍ଡେ ଲାଗିବ ନା।
ହଁ।
ସବୁବେଳେ କ୍ଲାସ ଯାଓନା ଯାଓନି? ହଁ ହଁ ଯୋଉ କୋଉଟା କହିଲା ଜୋରନ୍ଦା ମେଳା।
ହଁ ହଁ ଜୋରନ୍ଦା ସେଇଟା ମୋ ମନେ ପଡୁନଥିଲା।
ମୋର ବି ମନେ ପଡୁନି ଯୋଉ ମାଘ ମାସରେ ହୁଏନି କି ପୂର୍ଣ୍ଣିମା ଟାଇମ କି
ହଁ ସେଇଟା ମାନେ ସବୁ ମନୁଋଷି ମାନ ସେଇଠି ରୁହନ୍ତିନ ନା କଣ?
ହଁ ଯୋଉ ଅଲେଖ ମହିମା ଯୋଉଡା ଦୀକ୍ଷା ଥାନ୍ତି ତ ସେ ସେଠି ତାଙ୍କର ଫେମସ୍ ମେଳା ଜୋରନ୍ଦ ମେଳା ମୁଁ ସେ ମେଳାକୁ ଥରେ ଯାଇଥିଲି।
ହଁ ହଁ। ଆମର ଇଆଡେ ସମସ୍ତେ କୁହନ୍ତି ସେଇଠିକି ପଠେଇଦବା ଆମ ଇଏ ସମସ୍ତଙ୍କୁ ଆଉ।
ହିଁ ହିଁ।
ରହିବେ ସମସ୍ତେ ହେଇଠି ଆଉ ଯାଇକି ଆମମାନଙ୍କୁ କୁହନ୍ତି ସବୁବେଳେ ଆଉ ଗେ ଗେଲରେ ଆଉ।
ହଉ ଏବେ ତ ସମୟ ଅଛି ନେକ୍ସଟ କଲ୍ ରେ କଥା ହବା।
ଓ କଲ୍ କରୁଚି ନା ତମେ କଲ୍ କରିବ?
ତମେ କଲ୍ କରିବ ଆରେ କଲ୍ କାଟିକି କଥା ହୁଅ।